ହାଲୋ।
କଣ କରୁଛ?
ମୁଁ ଛାତ ଉପରେ ବସିଛି ଥଣ୍ଡା ଲାଗୁଛି ଆଉ, ଘରେ ତ ଯୋଉ ଗରମ ହଉଛି ପ୍ରବଳ।
ପ୍ରବଳ। ସେଇଆ ବା। ପୁଣି ଆଉ କଣ ବି କରିବା ଗରମରେ? ଛାତ ଉପରେ ମୁଁ ବି ବଇଚି। ଆଉ କଣ କରିବି? ବର୍ଷା, ହଁ ଆଜି ଟିକିଏ ହେଇଛି, ଚାରିଆଡ଼େ ବର୍ଷା ହଉଛି, ଆମ ଆଡ଼େ ଏତେ ବର୍ଷା ହେଉନି ଯେ ଖାଲି ଗରମ, ଏଇ ଟିକିଏ ଟିକିଏ ହିନ୍ତି ବର୍ଷା ହଉଛି।
ହୁଁ, ନା ବର୍ଷା ଉଠ ହେଲା ଜୋରସୋର ଆଜି ହେଲାନି କିଛି, ଖାଲି ହାୱା ପବନ ଜୋରସୋର ହେଲା, ଥଣ୍ଡା ଲାଗିଲା ହେଲେ ବର୍ଷା ହେଇନି।
ହଁ ହ ଚାରିଆଡେ ବାତିିଆ ଭଳିଆ ହଉଚି। ଆମ ଆଡ଼େ ଏମିତି ଟିକେ ଟିକେ ବର୍ଷା ହଉଛି, କଣ କିମିତି କରିବା ଗରମରେ କଣ ଆଉ କେମିତି କରିବା? ଗରମକୁ ଘରେ ବି ରହି ହଉନି, ରୋଷେଇ ବାସ କଲା ଆସିକି ଭାରି ହଇରାଣ।
ହଁ, ରୋଷେଇ କରିବା କଥା କୁହନି। ଖାଲି ମନେ ହଉଛି ଥଣ୍ଡା ଥଣ୍ଡା କଣ ପିଇ ଦେଇକି ଶୋଇପଡିବ, କିଛି ରୋଷେଇ କରିବା କଥା କୁହନି ଆଉ।
ଥଣ୍ଡାରେ ଭାରି ରୋଗ ମାରତ୍ମକ।
ହଁ, ହଁ, ନାଇଁ ନାଇଁ ମୁଁ ସିଏ କୋଲଡ୍ରିଙ୍କସ ଗୁଡା ସେଗୁଡା କଣ ପିଇଲେ ଭଲ ଲାଗିବ କି? ଏଇ ଲ- ସି ଗୁଡା ସେଇଗୁଡା ପିଇଲେ ପେଟ ଫୁଲୁ। ଆଉ ସେଗୁଡାକ କ ଭଲ ଜିନିଷ କି ପଡିଛି, ଦହି ବହି ପଡିଥିବ ଦହି ଛେନା। ନଡିଆ, ଏମିତି ସବୁ ପଡିଥିବ ପେଟେ ପେଟ। ପେଟ ପୁରୀ ଯିବ ପୁରା। ପିଇ ଦବ ଗୋଟେ ଗ୍ଲାସ ଥଣ୍ଡା ଥଣ୍ଡା ଲାଗୁଥିବ।
ହେଇରା ଏଣ୍ଟେ ଯୋଉ କଣ କହିବ ହେଇରା ପିଇବା ଯାହା ଲସି ଯୋଉ ଥଣ୍ଡା ପିଇଦବ ଭଲ। କିନ୍ତୁ ଥଣ୍ଡା ଟା ବା ରୋଗ।
ହଁ ହଁ ସେଗୁଡା ପିଇବା କଥା ନୁହଁ। ତା ଅପେକ୍ଷା ଘରେ ଲେମ୍ବୁ ପାଣି କରିକି ପିଇବ, ଆହୁରି ଭଲ ଦେହ ପାଇଁ। ହଁ।
ହଁ ଆଉ କଣ କେମିତି ଡ୍ରେସ୍ ଫେସ୍ କଣ କେମିତି ଭଲ କେଉଁଠି ମିଳିବ ଦେଖିବା କହିଲ? ସାକେତେ ଭାବୁ
ହଁ
ନା କଣ କେମିତି ଡ୍ରେସ୍?
ବଜାର କୋଲକତାରେ ତ ଏବେ ଅଫର ପଡିଚି।
ହଁ।
ହଁ। ବଜାର କୋଲକାତାରେ ଏବେ ରଜ ପାଇଁ ଅଫର ପଡିଚି, ଷ୍ଟାଇଲ ବଜାରରେ ବି ପଡିଥିବ।
ଏବେ ବା ରଜ ପାଇଁ ଚାରିଆଡେ ଅଫର୍ ପଡିଛି। ନାଇଁ କି, ହଁ ସେଇଆ ବା। କୋଉଠୁ କଣ କେମତି ଆଣିବି ମୁଁ କିଛି ବୁଝିପାରୁନି।
ବଜାର କୋଲକତାରେ ଏବେ ଭଲ ଅଫର୍ ପଡିଚି।
ହଁ ଦେଖିଆ ନହେଲେ ଯିବି ନହେଲେ ଦେଖିଆ ଦେଖିବି। ନା କଣ କେମିତି ସାକେଦ ଫାକେଦ ଦେ ଆଗେ ଚାରିଆଡ଼େ ଦେଖିବା ଯୋଉଠୁ ମନ ପାଇବ ଆଣିବି ଆଉ ନାଇଁ କି?
ହଁ ହଁ ଯାଇଁକ ସପିଙ୍ଗ ମଲ୍ ଗୁଡା ବୁଲ ଦବ ଯୋଉ ବଜାର କୋଲକାତା ଷ୍ଟାଇଲ ବଜାର ସାକେତ ବୁଲିଦବ, ଯଦି ଭଲ ଲାଗିବ ଆଣିବ ହଁ ନହେଲେ ନାଇ ସେ ସମ୍ବଲପୁରର ଅନାରକଲି ଗୋ
ଅନାରକଲି ହଁ, ଦେଖିଆ ନହେଲେ ତିଆରି କରିବି ନହେଲେ ନାହିଁ କଣ କରିକି ଦେଖିଆ ପିନ୍ଧିବି ଆଉ କଣ କରିବି?
ହଁ ସେଇଟା ତ ଆସି ଯାଉଚି ମାନେ ସେଟ ବି ଆ ଆସୁଚି ତାର ସମ୍ବଲପୁରର। ନହେଲେ ସେଟ ଯଦି ନ ନବ ବି ଅନାରକଲି କୁର୍ତ୍ତିୀ ଗୁଡା ବି ଆସୁଚି।
ଆଜିକାଲି ସବୁ ଆସୁଛି ଭାରି ସେଇଆ ବା। ତିଆରି କରିବା ଅପେକ୍ଷା କଁ କରିବ, କିଣି ଆଣିବ ହେତିକି ଭଲ ନୁହଁ?
ହଁ କିଣି ଆଣିଲେ ଭଲ।
ସେଇଆ ବା ତିଆରି କେତେ ବି କରିବା। ସିଏ ଯେତିକି ନଉଛି ହଁ। ସେ ଯେ ତିକି ନଉଚି ତା ଅପେକ୍ଷା ଆମେ ଏତିକି ପଇସାର ଏଇଠୁ କିଣି ଆଣିବା ଯଦି ଲାଭ ଅଛି। ହଁ ସେଇଆ ବା। ଆଉ କଣ କେମିତି ଖାଇ ପିଇକି ସାଇଲଣି ନା ନାଇଁ?
ନା ଖାଇନୁ ରାତିରେ କଣ ଖାଇକି ଶୋଇବା ଦେଖିବା ଆଉ, ଗରମ ତ ହଉଚି ନହେଲେ ପଖାଳ ଖାଇ ଦେଇକି ଶୋଇପଡିବ ମଣିଷ।
ପଖାଳ ବା ହଁ ବା ପଖାଳଟା ଯେ ଯେ କଁ କରିବା ପଖାଳ ତ ଆଜିକାଲି ବିପଦ ଆଉ। ଡାଇବେଟିସ ହେରିକା। ଡାଇବେଟିସ ହେରିକା ଆଜି କାଲି ଦେଖୁନ କେତେ ପ୍ର
ଓ ହଁ ଯାହାର ଅଛି ସିନା ସେ ଖାଇବନି ଯାହାର ନାଇଁ ସେ କାଇଁ ଆମେ କାଇଁ ଖାଇଆନି ଆମର କଣ ଡାଇବେଟିସ୍ ଅଛି କି?
ଆଲୋ ଆଗରୁ ସେ ସରି ଆଗରୁ ସିନା ସଚେତନ ରହିଲେ କଁ କରିଆ।
ହଁ ନାଇଁ ପଖାଳ ଭାତ ଅଳ୍ପ ଖାଇବ, ତୋରାଣୀ କଂସେ ପିଇବ। ବଢିଆ ନିଦ ହବ ରାତିରେ।
ଖାଳଟା ତ ନିଦ ପାଇଁ
ହଁ ହଁ ବାର ତ ହେଇଥିଲେ ହଁ ପଖାଳକୁ ମାଛ ଭଜା ହଁ ଉଡିବ ତ ଖାଲି। ଆଉ।
ଉଡିବ ଖାଲି ଇଏ ବା, କି ମଟନ ଚିକେନ ବି ଉଡିବ।
ହଁ ସେଟା ଏତେ ନାଇ ପଖାଳକୁ କିନ୍ତୁ ମାଛ ଭଜାଟା ହଉଚି ବେଷ୍ଟ୍।
ମାଛ ଭଜା ପିଆଜ ଫିଆଜ ଟିକେ ମୁନ୍ତି ମୁନ୍ଥାଇକି ଖାଇଦବ ପୁରା। ବେଲେଏ ଭାତ ଉଡିବ ଆଉ, ମୋର ତ ଭାରି ପସନ୍ଦ ତମର କଣ କେମିତି? ପସନ୍ଦ।
ହଁ ମତେ ତ ପଖାଳ ମାଛ ଭଜା ମୋର ବହୁତ ପସନ୍ଦ, ଯୋଉ ମାଛଟା କଁ କହିଲ ଖାଲି ପ୍ଲେନ୍ ମାଛ ନୁହଁ
ହଁ।
ଏ ଯୋଉଟା ସୋରିଷ ମାଛ ମସଲା ଗୋଳା ହେଇକି ଲୁଣ ହଳଦୀ ହଁ ମସଲା ଦିଆ ହେଇକି ତାକୁ ସୋରିଷ ତାେଲ ଦେଇକି ଭାଜି ଥିବ।
ହଁ-ହଁ-ହଁ-ହଁ ସେଇଟା ଭଲ ଲାଗେ ଇଏ ମାଛ ଭଜା ଲଗେଇ ବି ଏନ୍ତି ଖାଇ ହେଇଯିବ, ମାଛଟା ସେଇଭଳିଆ ଜିନଷ ନୁହେଁ କି?
ହଁ ହଁ ଆଉ ଚିକେନ୍ ମଟନ୍ ମତେ ଏତେ ଭଲ ଲା ଗେନି, ତମକୁ ଭଲ ଲାଗେ
ମତେ ଭଲ ଲାଗେ, ମତେ ଚି କେନ, ମଟନ, ମାଛ, ଅଣ୍ଡା ମତେ ସବୁ ଭଲ ଲାଗେ।
କଣ ସବୁଠାରୁ ତଥାପି କଣ ଗୋଟେ ତ ବେଶୀ ଭଲ ଲାଗୁଥିବ?
ଟନ୍ ଟା ବେଶୀ ଭଲ ଲାଗେ। ମାନେ ରୋଷେଇ କରିଆକୁ ଭଲ ଲାଗେ ଯେ ତିକି ମାନେ ଖାଇଆକୁ ବି ଭଲ ଲାଗେ ବେଶୀ। ମୋଟନ ଟା ସେହିଭଳିଆ ଜିନିଷ ନା ଗୋଟେ ବା ନା ତମର କଁ କେମତି ମଟନଟା ନା ନାଇଁ? ହଁ ମଟନ ଝୋଳକୁ ଅ-ଅରୁଆ ଟିକେ। ଅରୁଆ ଭାତ, ସେତିକି ସେତିକି ତ ହେଇଗଲେ ଭାତ ଉଡ଼ିଲା ଆଉ, ହେଇଆ ବା ଆଉ ଟିକେ ପାମ୍ପଡ଼ ସାଲାଡ ଏଇଟା ଟିକେ ହେଲେ ଆଉ।
ଆ ପାମ୍ପଡ଼ ଦରକାର ନାଇଁ, ସାଲାଡ ଟିକେ ହେଇଗଲେ ତା ସାଙ୍ଗରେ ହେଇଯିବ ହଁ। ହଁ ସେ ଜିନିଷକୁ ଆଉ କିଛି ଦରକାର ପଡିବନି।
ଆଉ କିଛି ଦରକାର ପଡିବନି ସେଇଟା ବି ସତ କହିଲ ହଁ ବା ଆଇଁଷ ନା ସାଧାକୁ ଆଉ ଅନେଇଆକୁ ଇଚ୍ଛା ହବନି ସେଇଆ। ମୁଁ ଟିକେ ଆଇଁଷ ପ୍ରିୟ।
ହଁ ମୁଁ ଆଇଁଷ ଭଲ ପାଏ ଯେ ସେଇ ମା ଛଟା ମୁଁ ଭଲପାଏ ଉଁ। ଚିକେନ ମଟନ ମୋତେ ଏତେ ଭଲ ଲାଗୁନି ଚି
ମୋତେ କିନ୍ତୁ ଭଲ ଲାଗେ ଆଇଁଷଟା, ଆଇଁଷଟା ନହେଲେ ମୋ ଭା ତ ଯାଉନି ମୋର।
ଓହୋ ଆଉ ଯୋଉ ସାଧାରେ କଣ କିଛି ତ ଗୋଟେ ଖାଇଆକୁ ଭଲ ପାଉଥିବ।
ଏଇ ସାଧାରେ ଟିକେ ପନିର, ଛତୁ ଏଇଆ ଖାଉଚି ଆଉ କଣ କରିବି। ହେରା କିନ୍ତୁ ଜୋର ଜବରଦସ୍ତ ସିଏ ଖାଉଚି ସେ କିନ୍ତୁ ଆଇଁଷ ହେଲେ ଜୋର ଜବରଦସ୍ତି କରିବା
ନା ଛତୁଟା ଭଲ ଲାଗେ ନା ଛତୁ ଭଜା ପ
ହଁ ଛତୁ ଭଜାକୁ ପଖାଳ ହଁ, କିନ୍ତୁ ମୋତେ ଏତେ ଭଲ ଲାଗେନି ଆଇଁଷ ଛଡ଼ା। ଆଉ
ଓହୋ ତମେ ଟିକେ ଆଇଁଷ ପ୍ରିୟ ଆଉ।
ଆଇଁଷ ପ୍ରିୟ ମୁଁ ଟିକେ ଅଧିକ ଆଉ। ତମର ସାଧା, ଆଇଁଷ ସବୁ ଚଳେଇ ଯାଉଚି ନାଁ କି ତମର ହଁ ଟିକେ କମେଇଦେବି। ମୁଁ ନ କମେଇଲେ ପା ହବନି ଆଜିକାଲି କେତେ ରୋଗ କ‌ହିଲ ମାଡି ବଉ
ହଁ ସେ ଚିକେନ ମର୍ଟନ ବିନ୍ତୁ ବେଶୀ ଖାଇବା କ ଥା ନୁହଁ ଏ ମାଛ ଟିକେ ଅଣ୍ଡା ଟିକେ ଖାଇଲେ ବରଂ ଚଳିବ।
ଶର ଖାଇବନି କେଶର କୁଆଡେ କଣ ଅସୁବିଧା କୁଆଡେ କୋହୁଚନ୍ତି।
ହଁ ହଁ।
ଏଇଆ ପା କଣ କରିବା ଆଉ ଏଇନୁ ଜଗି ରଖିକି ଖାଉଚୁ ଆଉ। ଆଜି ତ ଏମତି ରୋଗ ବାଗ ଯୋଉ ଆଉଚି କହିକି ଆସୁନି ନା।
ହଁ ସେଇଟା ତ ଜଗିକି ତ ଚଳିବାକୁ ପଡିବ ଆଉ।
ସେଇଥି ପାଇଁ ହଁ। ପୁଣି ରୋଷେଇ ଗୋଟେ ଜିନିଷ ହେଇରା କଲା ବସିକି ଭାରି ହଇରାଣ।
ହଁ ରୋଷେଇ କଣ ତମେ ସବୁଠାରୁ ଭଲ କଣ କରିଯାର?
ସବୁଠାରୁ ଭଲ କହିବାକୁ ଗଲେ ମୁଁ ଆଇଁଷଟା ଟିକେ ଭଲ ବେଶୀ କରେ। ଆଉ ମୋର ତ ତେଲ ଟିକେ ଅଧିକ ତେଲ ମସଲା ସାଧା ଉପରେ ପନିର ଛତୁ ଏମିତି ଆଉ ଆଉ ତମେ କଣ କେନ୍ତି?
ହଁ ହଁ ମୁଁ ବି ସେମତି କରେ ଯେ ସିନା ଯେ ମୁଁ ନିଜେ କରିକି ଆଉ କହିଲେ ଲାଭ କଣ ଯିଏ ଖାଇଥିବ ସେ ନା ସିଏ
ହଁ ଏଇଟା ବି ସତ କଥା କହିଲ ଖାଇକି ଯେ ପ୍ରଶଂସା କଲା ଜାଣିବ ଭଲ ରୋସ
ସେଇଟା ଜାଣିବ ଯେ ଭଲ କରଚୁ ବଲେ ଆଉ ମୁଁ ତ ନିଜ ରୁସେଇ କରଚୁ ମୁଁ ଆଉ ମୋ ନିଜ ରୁସେଇଟାକୁ କହିପାରିବି କି ମୁଁ ଭଲ କରୁଚି ଖରାପ କରୁଚି ବୋଲି କରେ ସେମିତି ଆଉ ବେଶୀ ବି ଖରାପ କରେନି ହଁ।
ଚଳିବ ଆଉ।
ହଁ ପାଟିକୁ ଟିକେ ସ୍ଵାଦିଷ୍ଟ ଲାଗିଲା ଭଲି
ହଁ ସବୁ ଭଲ ଲାଗ- ଲାଗିଲେ ହେଲା ଆଉ। ଭଲ କର କି ନ କର ଭଲ ଲାଗିଲା ହେଲା।
ହଁ।
ହଁ ପା ଆଉ ରାତିକି ଆଜି କଣ କରିବ ରୋଷେଇ?
ନାଇଁ ରାତିକି ତ ସେଇ ପୁଅ କହୁଚି ପଖାଳ ଖାଇଦେବୁ ବୋଲି ଆଉ କିଛି ରୋଷେଇ କରିବିନି ପଖାଳ ଦିଟା ଖାଇଦବୁ।
ଖାଲି ପଖାଳ ଖାଇବ ତରକାରୀ କିଛି
ନାଇଁ ନାଇଁ ତରକାରୀ କଣ ହେଇ ପୋଡା ପୋଡି କରିକି ଖାଇଦବୁ ତରକାରୀ କିଛି କରିବିନି।
ହଁ ଏଇଟା ବି କହିଲ ଠିକ୍ କଥା ଯଉ ଗରମ ହଉଚି କିଛି କରିବାକୁ ଇଚ୍ଛା ହେଉନି ପୁଣି ଯାହା ଖାଇଲେ ଗ୍ୟାସ
ସେଗୁଡା ଖାଇବାକୁ ହିଁ ଇଛା ହଉନି କିଛି ଭଜା କି ତରକାରୀ ଖାଇବାକୁ ଇଚ୍ଛା ହଉନି।
ଖାଇ ପାରିବ ପୋଡ଼ା ପୁଡ଼ି।
ହଁ ହଁ ଆଳୁ ଟିକେ ସିଯ ଜେଇ ଦେଲେ କି ବାଇଗଣ ଟମାଟୋ ହେଲା ଟିକେ ପଡ଼ଦବ ଭେଣ୍ଡି ଟିକେ ବଢି ଅଛି ମିକ୍ସଚର ଏମିତି ଲଗେଇକି ପଖାଳ ଦିଟା ଖାଇଦେଲେ ଗଲା।
ହଁ ଇରାଏନ୍ତି କାମ ଚଳେଇକି ଖାଇଦେଲେ ଗଲା ଆଉ। ଆଉ ଏରା କେତେ ତର ତରକାରୀ କଣ ଖାଇବ ଏରା ପା ଗ୍ୟାସ ହେଇଯାଉଚି ଆ ଆଜିକାଲି ପୁଣିି ଗ୍ୟାସ କହୁଛନ୍ତି ଜିରା ପାଣି ଗରମ ପାଣି ପିଲେ ହବ।
ହଁ କୋଉଥିପାଇଁ?
ଏଇ ଗ୍ୟାସ୍ ପ୍ରୋବ୍ଲେମ୍।
ହଁ ନାଇଁ ନାଇଁ ଗ୍ୟାସ ପ୍ରୋବ୍ଲେମ ପାଇଁ କଣ କହିଲ ଜୁଆଣି ଖାଇବ ସବୁଠାରୁ ବଢିଆ କାମ ଦବ।
ଜିରା ଟିକେ ଯୋଉ ଇଏ କରନ୍ତି।
ଟିକେ ଚୋବେଇକି ଖାଇଦବ ଆଉ ଉଷୁମ ପାଣି ଟିକେ ପିଇଦବ। ପିଇ ଦେଇକି ଟିକେ ଚଲାବୁଲା କରିଦେବ ପାଞ୍ଚ ଦଶ ମିନିଟ୍, ଦେଖିବ କୁଆଡ଼େ ସେ ଗ୍ୟାସ୍ ପଳେଇବ। କେତେ ଭଲ ଲାଗିବ ପେଟ। ଜୁଆଣିଟା ବଢିଆ କାମ ଦିଏ ନା ଗ୍ୟାସ ପାଇଁ। ଜିରା ଅପେକ୍ଷା ଯୁଆଣି ଏଇଟା ଭଲ କାମ ଦିଏ।
ଏଇ ଜୁଆଣି ଟା
ହଁ, ଜୁଆଣି ଖାଇଲେ ଭଲ କାମ ଦିଏ।
ମୁଁ କିନ୍ତୁ ଗ୍ୟାସ ଫ୍ୟାସ କଣ କହିଲ ଗ୍ୟାସ ଫ୍ୟାସ ଲ ମୁଁ କିନ୍ତୁ ଜିରା ଫିରା ଇଏ କରିଦଉଚି ଗରମ ପାଣିରେ।
ହୁଁ, ଆଁହଁ ଅ
ବା ଆଉ ତମେ କଣ କେମିତି ଗ୍ୟାସ୍ ପାଇଁ ଇଏ କରୁଛ?
ସେ ବା ଜୁଆଣୀ କହୁଛି। ଜୁଆଣୀ ଟିକେ ଚୋବେଇକି ଖାଇକି ଉଷୁମ ପାଣି ଟିକେ ପିଇଦବ। ହଁ
ଚି ଆଉ
ହଁ ହଁ।
ଆଉ ତମେ କଣ କେମିତି କୁଆଡେ ଯିବ ନା ନାଇଁ ରଜକୁ? କଣ କେନ୍ତି
ଯୋଉ ତ ଗରମ ହଉଚି କୁଆଡେ ଯିବ ବୋଲି ଭାବିଥିଲି ମୋ ନାନୀ ନାଇ ବା।
ହେଇଆ ବା। ମୁଁ ବି ଭାବୁଥିଲି ଯିବି ବୋଲି ଯେ। ଯେ ଯୋଉଦ ଗରମ ହଉଛି ଆଉ କଣ କେମିତି କରିବି?
ହଁ କାହା ଘରକୁ ଯିବୁ ଯାହା ଘରକୁ ଯିବୁ ସିଏ କହିବ ଗରମରେ ମୁଁ ଆକୁ କଣ ରୋଷେଇ କରି
କଣ ରୋଷେଇ କରିକି ଦେବି ଇଏ କହିବେ ରୋଷେଇ ବା ବଡ ଚିନ୍ତାର କାରଣ। କଣ କରିବା ଆଉ ଏଇଟା ବି ସତ କଥା କହିଲ ରୋଷେଇଟା ହଁ ତା ଅପେକ୍ଷା ନି ଯେ ଘରେ ଖାଇ ପିଇକି ଶୋଇପଡ଼ ଠିକି।
ହଁ। ହଁ।
ଆଉ କଣ କରିବା ଆଉ ସବୁ ଭଲ ନା କଣ କେମିତି?
ହଁ ଭଲ ସବୁ ଆଉ କଣ।
ହଁ। ଆଉ କଣ କରିବା ହଁ ସେମିତି ଆଉ। ଆଉ କଣ କରିବା ସେନ୍ତି ସବୁ ଆଉ। ଦେହ ପା ତ ଲାଗି ରହୁଚି ଆମର ଆଉ କଣ କରିବି। ହଁ ଜର ହଉଥିଲା ଜେ ହୁଁ?
ତମର ଗୋଟେ ସାନ ଭଉଣୀ ଟେ ଥିଲା ନା କଣ ପା? ଆଉ ସିଏ କଣ କରୁଚି?
ପାଠ ପଢୁଚି।
ହଁ କୋଉ କ୍ଳାସ୍ ରେ ପଢିଲାଣି?
ସେଇ ଦଶମ ପଢିଲାଣି।
ହଁ ହଁ।
ହଁ।
ଆଉ ତମର ଏଥର ସଇଲା ପ୍ଲସ୍ ଟୁ।
ମୋର ପ୍ଲସ ଟୁ ସଇଲା ମୁଁ ପ୍ଲସ୍ ଥ୍ରୀ ଭାବୁଚି ପଢ଼ିବି ଯେ ପକେଇଚି ସବୁଆଡେ ଯେ କୋଉଠି ପଢିବି କିଛି ଭାବିନି। ଏନ୍ତିଆଉ ପକେଇଚି ଯେଉଁ ଭଲ କଲେଜ ଆଜିକାଲି କଣ କହିବ ପାଠପଢ଼ାଟାକୁ ବହୁତ ପ୍ରାୟୋରିଟି ଦେଲେ ନା। ଆଜି କାଲି
ହଁ ହଁ।
ଏଇଟା ଗୋଟେ ବଡ ଚିନ୍ତା ପ୍ଲସଟୁ ସରିଲା ମାତ୍ରେ କେ କଣ କରିବ କଣ ନାଇଁ ଏଇଟା ଗୋଟେ ବଡ ଚିନ୍ତା।
ହୁଁ କୋଉ ଲାଇନ୍ ରେ ଯିବ ଦେଖିକି ଠିକ୍ ଡିସିସନ୍ ନେଇକି ଯାହା କରିବ ଆଉ ହଁ ପ୍ଲସ୍ ଥ୍ରୀଟା କରିଦିଅ।
ପ୍ଲସ୍ ଥ୍ରୀଟା ତ ନିହାତି କରିବି ତାପରେ ଦେଖିବା ଆଗକୁ ଯାହା କରିବି ଆଉ ଏଇଟା ଗୋଟେ ବଡ଼ ଚିନ୍ତା ପା ମୁଣ୍ଡ ଉପରେ କଣ କେନ୍ତି କରିବ କୋଉ ଲାଇନ୍ ରେ ଯିବ କଣ କରିବ। ନାଇଁ କି। ସେଇଆ। ସେଇଆପା ଆଉ କଣ କେନ୍ତି କରିବା ଆଉ ତମେ ଛାତ ଉପରେ ଏଇନା ବସିଛ ନା କଣ
ହଁ ଛାତ ଉପରେ ଏଇନା ବସିଛି ଆଉ କଣ କରିବା ଯେଉଁ ଗରମ ହଉଛି ପବନ ବି ତ କାଇଁ ହଉନି ଟୋଟାଲ।
ଟୋଟାଲ ହଉନି।
ନାଇଁ
ହେଇ୍ଆ ପୁଣି ଆଜି ଯୋଉ ଗରମ